ହଁ।
ହାଲୋ।
ହାଲୋ ଶୁଭ ସକାଳ ଆଜ୍ଞା।
ଶୁଭ ସଖାଳ। ସୁପ୍ରଭାତ କୁହନ୍ତି ସେଟା ସେଟା ସୁପ୍ରଭାତ କୁହ
ଅ ଅ ସୁପ୍ରଭାତ ବି ଶୁଭ ସକାଳ ଟା ଠିକ୍ ନାଇଁ ତାହେଲେ କହୁଛନ୍ତି। ହଉ ସୁପ୍ରଭାତ ପୁନର୍ବାର ସୁପ୍ରଭାତ ହଉ। ଆଉ କୁହନ୍ତୁ ତାହେଲେ ଆପଣଙ୍କର ହେଇ ଯାଜପୁର ପର୍ଯ୍ୟଟନ ସ୍ଥଳୀ ବିଷୟରେ।
ଯାଜପୁରରେ ଆମର ଅଛି ଛତିଆ ବଟ ଜାଣିଥିବେ।
ହଁ ଶୁଣିଚି ହଁ ହଁ ହଁ ଠିକ୍ ଠିକ୍।
ତିୟା ବଟକୁ ଦ୍ଵିତୀୟ ଶ୍ରୀମନ୍ଦିର ବୋଲି କୁହାଯାଏ ଜାଣିଛନ୍ତି। ସେଠି ଆପଣ ଦେଖିବେ ଜଗନ୍ନାଥଙ୍କର କୋଉଟି ପୂର୍ଣ୍ଣ ଅବତାର ମାନେ ପୂଜା ପାଆନ୍ତିନି କଲ୍କି ଅବତାର। କିନ୍ତୁ ଜ ଛତିଆ ମନ୍ଦିରରେ ଜଗନ୍ନାଥ୍ ର କଳକି ଅବତାର ପୂଜା ପାଏ ଯୋଉ ବାର ହାତ ଖ ହଣ୍ଡା। ତ ମାନେ ହଁ ଯୋଉ କୁହନ୍ତିନି କି କଳିଯୁଗରେ ମହାପ୍ରଭୁ ଜଗନ୍ନାଥଙ୍କର କଳ୍କୀ ଅବ ତାର ଆସିବେ। ଆଉ ବାର ହଁ ବାର ହାତ ଖଣ୍ଡା ଯୋଉ ବୁଲେଇକି ଯୋଉ କୁହନ୍ତିନି ନା ସେଇଠି ଆମର ଗେଟା ଖଣ୍ଡା ପୁରା ପୂର୍ଣ୍ଣ ଅଛି ଯୋଉ ବାର ନମ୍ବର ଖ
କୁହାଯାଏ କି ଧୀରେ ଧୀରେ ବଢୁଛି। ଆଉ ସେଠି ନା ହଁ ସେ ଠି ଆପଣ ଯୋଉ ଜଗନ୍ନାଥ କୁ ଯୋଉ କଳ୍କୀ ଅବତାର ଅଛି ସେଟା ଆପଣ ତାଙ୍କୁ ଦେଖି ଏମାନେ ଶା ଆଖିରେ ଦେଖିଥିଲି ସେଠି ଗୋଟେ ଆଇନା ଲାଗିଚି ଆପଣ ଏଥିରେ ଠାକୁରଙ୍କ ପ୍ରତି ଛବି ଟା ଛବି ଟା ଦେଖିବେ।
ହଁ ହଁ ହଁ ହଁ। ସାମ୍ନା ଟା ଦେଖିବା ପାଇଁ କଣ
ସେଇଟା ତ ମୁଁ ଜାଣିନି ସେଇଟା ମୁଁ ଜାଣି ନି କିନ୍ତୁ ଠାକୁରଙ୍କର ପ୍ରତି ଛବି ହିଁ ତମେ ଯଉ ମାନେ ବି ଯାଆନ୍ତି ଠାକୁରଙ୍କ ପ୍ରତି ଛବି ହିଁ।
ଦେଖନ୍ତି।
କଳ୍କୀ ଅବତାର ଯୋଉଟା ତାପରେ ବି ଜ ଗନ୍ନାଥ ବଳଭଦ୍ର ମାତା ସୀତା ନା ସରି ମା ସୁଭଦ୍ରା ଅଛନ୍ତି ତ ଅନ୍ୟ ଦେବାଦେବୀ ବି ଅଛନ୍ତି ସେ ଠି ତା ସହିତ ଆମର ଚ ଟି ଏଇ ଚଣ୍ଡିଖୋଲରେ ମହାବିନାୟକ ମନ୍ଦିର। ଯୋଉଟା କି ବହୁତ ପ୍ରସିଦ୍ଧ ଜାଗା। ତା ସହିତ ଆମର କୁସୁମା ପାର୍କ। ଜାଣିଥିବେ।
ହଁ କୁସୁମା ଉଦ୍ୟାନ ହଁ ହଁ।
ହଁ କସୁମ ବୁଲିବ କୁ ଚାହିଁବେ ଏବେ ହେଁ ମା ବିରଜାଙ୍କ ପୀଠ ଅଛି ଯୋଉଟା କି
ହଁ ହଁ ହଁ ଯାଜପୁରରେ ଜ ମାଆ ବିରଜା ପୀଠ। ହଁ ହଁ ଏଇଟା ମୁଁ ବହୁତ ଶୁଣିଛି ହଁ। ବିରଜା ପୀଠ ଯାଜପୁରରୁ ପ୍ରସିଦ୍ଧ। ଗୁଟେ
ଯୋଉଟା କି ନାଭିଗୟା ବି କୁହାଯାଏ।
କଣ କୁହନ୍ତି?
ନାଭିଗୟା।
ଓହୋ ନାଭି ଗୟା ହଁ ହଁ।
ହଁ। ସେମାନେ ଯେତେବେଳେ ମା ସତୀଙ୍କର ଅଂଶ ଯୋଉ ପଡିଥିଲା ଯୋଉ ଯୋଠି ଯୋଉଠି ପଡିଥିଲା ଶକ୍ତି ପୀଠ ହେଇଥିଲା ନା ତ ଗୋଟେ ଅଂଶ ଯାଜପୁରରେ ବି ପଡିଥିଲା ସେ ନାଭିଟା ପଡିଥିଲା ତ ସେଇ ଅନୁସାରେ ସେଇ ଜାଗାକୁ ନାଭି ଗୟା କୁହାଯାଏ।
ଓହୋ। ଏତେ ସୁନ୍ଦର ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଆପଣଙ୍କ ଯାଜପୁର ଜିଲ୍ଲାରେ ଅଛି। ଆମେ ନିଶ୍ଚୟ ସମୟର ଅଭାବରେ ମଧ୍ୟ ସମୟ ଟା ବାହାର କରିକି ସେଇ ଜାଗା ଭ୍ରମଣ କରି ଯିବୁ ବୋଲି ଭାବୁଛି ଅପଣଙ୍କର ସାହାଯ୍ୟ ସହଯୋଗ ହେଲେ ନିଶ୍ଚୟ ଯିବି ମୁଁ ସତ। ହୋଉ।
ମାନେ ଏମିତି ବି ଆହୁରି ବି ବହୁତ ଜାଗା ଅଛି। ଯେମିତି ଚି ଆମର ର ଉଁ ର ରତ୍ନଗିରି ହେଇଗଲା ରତ୍ନଗିରି ବି ଆମର ଯାଜପୁରରେ ଅବସ୍ଥିତ। ତା ସହିତ ଆଉଠି ବି ବହୁତ ଦର୍ଶନୀୟ ସ୍ଥାନ ଅଛି। ଯୋଉଠା ଆପଣ ଯାଇ ବୁଲିକି ଦେଖି ପାରିବେ ଯାଜପୁର ବି ମାନେ ବିଷୟ। ତ ଯେତେ କହିଲେ ବି କମ୍ ପଡିବ। ତ ଜାଣିଛନ୍ତି ଭୁବନେଶ ଭୁବନେଶ୍ୱର। ଆଗରୁ ଯାଜପୁର ଆମର ଥିଲା ଜିଯାଜିଙ୍କ ସମୟରେ।
ହଁ ହଁ ହଁ ହଁ। କଥା ହଁ।
ଆଜ୍ଞା। ସେଇ ସମୟରୁ ହିଁ ତାପରେ ତ ଆମ ଯାଜପୁର ବିଷୟରେ ବି ବହୁତ ଭଲ ଭଲ କଥା ଅଛି ଯୋଉଟା ଆପଣ ଜାଣି ନଥିବେ କିନ୍ତୁ
କୁହନ୍ତୁ ଜାଣିବା ନିଶ୍ଚୟ ଜାଣିବା ଜାଣିଲେ ତ ଆପଣଙ୍କୁ ଜିଲ୍ଲା ବୁଲିବାକୁ ଆମକୁ ଆହୁରି ଅଧିକ ଇଚ୍ଛା ପ୍ରକାଶ ହବ। ମୁଁ ସେଇ କଥା ଟା ଆଉ ମୋର ଚାରି ଜଣ ସାଙ୍ଗଙ୍କୁ କହିବି।
ଆଚ୍ଛା। ମାନେ ଯାଜପୁର ଗୋଟେ ଜିଲ୍ଲା ନୁହେଁ ସହର କହିଲେ ବି ଚଳେ ତ ସହରରେ ଯେତିକି ସୁବିଧା। ଦରକାର ଆମ ଜିଲ୍ଲାରେ ସବୁ ସେ ସବୁ ସୁବିଧା ଅଛି।
ହଁ କି?
ହଁ ମାନେ ଆମର ଏଇଠି ମାନେ ଯେମିତି ଦେଖୁଛନ୍ତି ଭୁବନେଶ୍ଵରରେ ମେଡିକାଲ କଲେଜ ସବୁ ଅଛି। ତମ ଯାଜପୁରରେ ବି ଅଛି। ତା ପାଠ ପଢା ଶିକ୍ଷା ବ୍ୟବସ୍ଥା ପାଇଁ ସବୁ ସୁବିଧା ଯାଜପୁରରେ ଉପଲବ୍ଧ। କେବେ ଆସିବେ ଆମ ଯାଜପୁର ବୁଲିକି ଯିବେ?
ବାଏ।
ହଁ ଶୁଣ ଯାଉଛି ମୋ କଥା? ହ୍ୟାଲୋ?
ବର୍ଷା ଯୋରିଆ ହେଲା,, ତମ କ ତମ କଥା ଶୁଭୁ ନାହିଁ ଜମା,,
ଆଚ୍ଛା ତାହେଲେ କୁହନ୍ତୁ ଆପଣଙ୍କ ନହେଲେ କିଛି କୁହନ୍ତୁ ମୁଁ ଶୁଣୁଛି ଆପଣଙ୍କ କଥା ଶୁଣା ଯାଉଛି ମତେ
ମୋ କଥା ଶୁଭୁଛି
ହଁ ଆପଣଙ୍କ କଥା ଶୁଣା ଯାଉଛି ମତେ
ହ ବର୍ଷା ଜୋରିଆ ହେଲା ଆଉ ତମ କଥା ମତେ ପୁରା କ୍ଳିଅର ଶୁଭୁନାହିଁ
ଆ ଠିକ ଅଛି ନହେଲେ ଆପଣ କିଛି କୁହନ୍ତୁ ଆପଣଙ୍କ ବିଷୟରେ କଣ ଭଲ ଭଲ ଲାଗେ ଆପଣଙ୍କୁ
ହଉ ଆପଣ ତ ବହୁତ କିଛି କହିଲେ ଯାହା ଶୁଣିଛିି ମୁଁ ନିଶ୍ଚୟ ସେଇ ମନ୍ଦିର ଆଡେ ବୁଲିଯିବୁ ଆଉ ସେ ଜୋଉ ପର୍ଯ୍ୟଟନ ସ୍ଥଳୀ ଯୋଉା ଅଛି ସେ ପର୍ଯ୍ୟଟନ ସ୍ଥଳୀ ଆଡେ ଜିଵୁ ତ ସମୟ ବାହାର କରି ଯିବୁ
ଆଜ୍ଞା ଆଜ୍ଞା ନିଶ୍ଚୟ କେବେ ଆସ
ଆଶା କରୁଛି ତୁମେ ଆମର ସହାୟତା କରିବ
ଆଜ୍ଞା ସାଗରୁ
ତୁମ ସହାୟତାରେ ଆମେ ଯିବୁ ବୋଲି ଭାବିଛୁ ଆଉ ପ୍ରକଳ୍ପ ବଦ୍ଧ ମଧ୍ୟ କରୁଛୁ ତୁମେ ସେପଟେ ବୁଲିକି ଆସିବୁ
ହୁଁ ଆଛା ଆପଣ ସବୁ କୁଆଡେ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି ଓଡିଶା ତା ଭିତରେ କି ଓଡ଼ିଶା ବାହାରେ ସବୁ
ଓଡିଶା ଭିତରେ ତ ପାଠ ପଢାାରେ ତ ଦିନ ବିତି ଯାଇଛି ବର୍ତ୍ତମାନ ସେଇ ପାଠପଢାର ସମାପ୍ତି ହେଇଛି ଗୋଟେ ଗୋଟେ ଜାଗା ବୁଲିଯିବା ବୋଲି ଭାବିଛୁ ଏଇ ଜିବୁବୋଲି ମଧ୍ୟ ଯୋଜନା ଚାଲିଛି ଦେଖିଆ ସେପଟେ ଯିବୁ ଆଉ
ଏଇ ଯୋଉ ଶ୍ରାବଣ ମାସରେ ସବୁ ବୋଇଲେ ଯୋଉ ଶ୍ରାବଣ ମାସରେ ସବୁ ପାଣି ଭାର ନେଇକି ଯାଆନ୍ତି ଆପଣ ଚାହାନ୍ତି କି ନାହିଁ
କଉଠି ସେଟା
ମାନେ ପାଣି ଭାର ନେଇକି ଯାଆନ୍ତିନି ମନ୍ଦିରକୁ ଶ୍ରାବଣ ମାସରେ
ହଁ ହଁ ହଁ ହଁ ହଁ ହଁ ହଁ
ହଁ
ହଁ ହଁ ନାଇଁ ନାଇଁ ସେଇଟା ସେତିକି ଆମେ ନିସ୍ଵାର୍ଥ ଭାବେ ଠାକୁରଙ୍କୁ ଇଏ କରିପାରୁନୁ ତ ସେଇଥିପାଇଁ ସେଇଥିରେ ଭାଗ ନେଇ ପାରୁନୁ ଆଉ
ମାନେ ଯାଇନାହାନ୍ତି କେବେ
ଯାଇନାଇ ନାଇଁ ନାଇଁ
ଆଛା
କିନ୍ତୁ ବହୁତ ତା ଭିତରେ ତ ନିୟମ ଅଛି କି ନାଇଁ ନିୟମ ଅଛି
ହଁ ନିୟମ ତ ମାନିବାକୁ ପଡିବ
ହୁଁ ଭଗବାନଙ୍କ ସେତି ହଁ କୁହନ୍ତୁ
ମୁଁ କହିଲି ଯେମିତି କି ଶ୍ରାବଣ ମାସରେ ନା ଆମିଷ ଖାଆନ୍ତିନି
ହଁ ଠିକ
ତ ଆପଣ ଖାଆନ୍ତି କି ନାହିଁ
ସେଇକଥା ସେଇତ ଭୁଲ ହଉଚି ସେଇଠି ଭୁଲ ହେଇଯାଉଛି ସେଇଠି ମାଡ ଖାଇଯାଉଛି ଶ୍ରାବଣ ମାସରେ ହଁ ସେଇ ତ। ସେଇ ତ ଅସୁବିଧାର କାରଣ ହଉ-କାରଣ ସାଜୁଚି ଯେ। ଆଁଇଷଟା
ହଁ ତ ଆମିଷ ଛାଡି ପାରୁନାହାନ୍ତି।
ନିଜକୁ ନିୟୋଜିତ କରିବା। ସମ୍ଭବ ପର ହେଇପାରେ।
ଆମଆଡ଼େ ଭରିପୁରା। ମୁଁ କୋହଲା ପାଗଟେ ପୁରା କରିଛି କେ- ମୁଁ କହିଲି ଆମ ଆଡେ ପୁରା ମେଘ ଉଠେଇଛି କୋହଲା ପାଗଟା କରିଛି କେତେବେଳେ ବି ବର୍ଷା ହେଇପାରେ।
ଓ ହୋ ଏପଡେ ଜୋରିଆ ବର୍ଷା ଯୋଉ ତା ଭିତରେ ଆପଣଙ୍କ ସ୍ତର ଟା ମତେ ସଂପୂର୍ଣ୍ଣ ଭାବରେ କିବନହିଁ।
ମୂର୍ କହିଲେ ଏଇ ଯୋଉ ବର୍ଷା ପାଗକୁ ପକୁଡି ତା ସହିତ ତ ଚା ମାନେ
ତା ସହିତ ପିଆଜ ଖୁଣ୍ଡ ଖୁଣ୍ଡ କରି କାଟି ଥିବ।
ବହୁତ ଭଲ ଲାଗେ ନାଇଁ?
ହଁ ଅଛନ୍ତି ଭାବୁଚି ସିଏ ଗୋଟେ କରମଚୁ ମୁଁ ବସି ସାଇ ଏକାକୀ ଜୀବନ ଯେହେତୁ ବିତଉଛି।
ମାନେ ଆପଣ ଆପଣଙ୍କ ଘରେ ରହୁନାହାନ୍ତି କି?
ନାଇଁ ନାଇଁ ଘରେ ନାହିଁ ବର୍ତ୍ତମାନ। ଆଉ ଆସିକି ଅଛି ଗାଁ ରୁ ଶିଖିନି। ଦୂରତା ରେ ଅଛି ରହିକି ପଢାପଢି କରୁଛି ତମ
ଆପଣ କହୁଛନ୍ତି କରିକି କିଏ ଦେବେ ତ ରୋଷେଇ ତ ନିଜ କରୁଥିବେ।
ହଁ ରୋଷେଇ କରୁଛି ତ
ଶିଖିଛନ୍ତି?
ମୁଁ ଏମିତି ଆଉ ଦି ନ ମାନେ ଦିନେ ବେଳେ ତ ପୋଡା ଖାଇବାକୁ ପଡୁଛି ପୋଡ଼ା ଭାତ ପୋଡ଼ା ଭଜା। ପଡୁଛି ଭାତ ଟା ଅଧିକା ସିଝେଇ ଦଉଛି ଏମିତି ହଉଛି ଆଉ।
ତ ମୁଁ ଯେତେ
ଅନ୍ତେ ବାସି ଜୀବନ ବିତଉଥିଲି କି ନାଇଁ ବର୍ତ୍ତମାନ ତ ଏଠ ତାକେ ଜୀବନ ବିିତାଇବାକୁ ପଡିବ କିଛି ଦିନ।
ହଁ କଣ କହିଲେ?
ଅନ୍ତେ ବସି ଜୀବନ ବିତଉଥିଲି। ବର୍ତ୍ତମାନ ବର୍ତ୍ତମାନ ଅନ୍ତେବାସୀ ଟା ପରୀତ୍ୟାଗ କରିଛିଟ କି ରକୁ ପଡୁଛି। ହଁ ଏଇ ସବୁ ଗୁଡା ସାମ୍ନା କରିବାକୁ ପଡୁଛି ଆଉ।
ହଁ ସେଇଟା ତ ଠିକ୍ କଥା।
ହୁଁ।
ଆଉ ଯେମିତି କିି ମୁଁ ଯେତେବେଳେ ପ୍ରଥମ ପ୍ରଥମେ ରୋଷେଇ ଶିଖୁଥିଲି ମୁଁ ବି ଏମିତି ଭୁଲ ଭାଲ କରୁଥିଲି ତାପରେ କଣ ମାନେ ମତେ ଯେତେବେଳେ କିଛି ଖାଇବାକୁ ଇଚ୍ଛା ହବ କଣ କରିବି ନା ଗୋଟେ ପ୍ରେସର କୁକର ରେ ସବୁ ମସଲା ପରିବା ଚାଉଳ ପକେଇକିନା ବନ୍ଦ କରିଦେବି ଯଉ ପଲାଉ ପଲାଉ ବନାନ୍ତି ଭେଜିଟେବଲ ମୋ ପରିବାରେ ଯଉ ପଲଉ ବନାନ୍ତି ତ ସେମିତି ବନେଇଦେବି ତ ସେଇଟାକୁୁ ଅଫିସକୁୁ ନେଇକି ପଳେଇବି।
ହଁ ଯାହା ହଉ ବହୁତ ଭଲ ଜିନିଷ ଟେ ଶିଖିଛନ୍ତି ବହୁତ ସେରେ
ହଁ
ଦେସି ଖାଦ୍ୟ ହ ହଁ ହଁ ଦେଶି ଖାଦ୍ୟ ହଁ ହଁ ହଁ
ଖେଚୁଡି ପରିକି କିନ୍ତୁ ଟିକେ ମୁଁ ମସଲା ଗୁଣ୍ଡ ସବୁ ପକେଇଦିଏ
ହଁ